ହ୍ୟାଲୋ।
ହଁ କୁହନ୍ତୁ କଣ କରୁଛନ୍ତି?
ଏଇ କିଛି ନାହିଁ ଶୋଇଥିଲି ଆଉ ଆପଣ କଣ କରୁଛନ୍ତି?
ଅହ। ଆଉ ଖାଇଥିଲ କଣ?
ହଁ ଭାତ, ଡାଲି ଆଉ ଛୁଇଁଆଳୁ ଭଜା। ଆପଣ କଣ ଖାଇଥିଲେ?
ଖାଇଥିଲି ଭାତ, ତରକାରୀ, ଭଜା।
କି ତରକାରୀ?
ଆଁ ବଘରା ତରକାରୀ ମାନେ ଫୁଟା ତରକାରୀ ଯୋଉଟା କଣ ଜାଣିପାରୁଛନ୍ତି।
ଉଁ କଣ କଣ ମିଶାହେଇଥାଏ ତାଥିରେ?
ସବୁ କିଛି ପରିବା ଏମିତି ତମେ ପକେଇକି ସିଝେଇକି ଫୁଟେଇ ପାରିବ।
ଆଚ୍ଛା ସନ୍ତୁଳା।
ନାଇ, ନାଇ ସେଟା ହଉଛି ସନ୍ତୁଳା ଟା। ତରକାରୀଟା ଯୋଉଟା ସବୁ ପରିବା ପଡ଼ିକି ସିଝେଇକି ବଘରା ହୁଏ ଫୁଟା ହୁଏ ତାକୁ ସବୁ ବଡିକି ସେଇ ତରକାରୀ ମତେ ତ ବହୁତ ପସନ୍ଦ।
ଖାଇନି ତ ସେଥିପାଇଁ।
ଆହା।
ହଁ ଦେହପା ଭଲ ଅଛି।
ହଁ ଭଲ ଅଛି, ଏବେ ପାଗ କେମିତି କରିଛି?
ହୁଁ, ଆଜି ଟିକେ ଖରା ହେଇଛି।
ହଉ ଆଚ୍ଛା ଦି ଦିନି ହେଲାଣି ତ ବର୍ଷା ଲାଗିକି ରହୁଛି ପୁରା।
ଆଉ ଆପଣଙ୍କ ସେପଟେ କେବେ ମକର ମେଳା ହୁଏ?
ମକର ମେଲା ହଁ, ଆମ ଗାଁ ରେ ହୁଏ। ମୁଁ ଏବେ ବାହାରେ ଅଛି ତ, କଣ କହିଲେ?
କେମିତି ଟିକେ ହୁଏ ଗାଁରେ କେବେ ରହିକି ଦେଖିଛନ୍ତି?
ନା, ନା ମୁଁ ନା କେବେ ରହିକି ଦେଖିନି।
ଓହୋ।
ଆପଣଙ୍କ ଗାଁ ରେ ହୁଏ?
ହଁ, ଆମ ଗାଁରେ ତ ହୁଏ ବିଶେଷ କରି ଆ ମୁଁ ପ୍ରାୟତଃ ଶୁଣିଛି କେତେ ଗୁଡା ଗାଁ ରେ ସବୁ ଭଲସେ ହୁଏ। ଆ ମକର ମେଳା ସବୁ ପଡିଥାଏ ସବୁ ଦୋକାନ ବଜାର ପଡିଥିବ, ଖାଇବା ଖେଳନା ସବୁ ପଡିଥାଏ କିନ୍ତୁ ଆ ପ୍ରାଏ ତ ଆମ ଗାଁରେ ଏମିତି କିଛି ହୁଏନି ବାସ୍ ଖାଲି ଆମେ ସକ ସକାଳୁ ଉଠି ଗାଧୋଇ ଫାଧେଇ ମନ୍ଦିର ଯାଉ ଅ ମକର ଚାଉଳ ଆଉ ଠାକୁରଙ୍କ ଯା ସବୁ କଦଳୀ ଭଦଳୀ ଆଉ ସବୁ ଭୋଗ ରାଗ ନେଇକି ଯାଉ। ଆସିଲେ ସେଆକୁ ଖାଇକି ତାପରେ ଏମିତି ଘୁଡି ଉଡାନ୍ତି ମକରମେଳା ତ ମେନ୍ ହେଉଛି, ଗୁଡି ହଁ। ଆ ଆମ ଆଡେ ତ ଏତେ କିଛି ଗୁଡି ଉଡାନ୍ତିନି ଯିଏ ସେମିତି ଉଡ଼ାନ୍ତି। ଆମର ସେଠି ଉପରେ ପାଳ ବନ୍ଧକୁ ଯାଇକି ନଈ ପାଖ ସେପଟେ ବନ୍ ନ୍ଧକୁ ଯାଇକି ଉଡ଼ନ୍ତି।
ଆପଣ ଉଡ଼ାନ୍ତି କି ନାଇ ଯାଇକି? ମୁଁ କହିଲି ଆପଣ ଉଡାନ୍ତି କି ନାଇ ଯାଇକି?
ଉ ନାଇଁ ନାଇଁ ମୁଁ କେବେ ଉଡେଇନି ଛୋଟବେଳେ ସେମିତି ଯଦି ଆମେ ଭାଇ ଭଉଣୀ ସବୁ ମିଶିକି ମୋ ଭାଇ ଯଦି ମତେ ଗୁଡି କରିଦେଇଥିବ ମୋ ଛୋଟ ଭାଇ ସେମିତି ଖାଲି ଗୋଟେ ରସିି ଧରିକି ଏପଟ ସେପଟ ହୁଏ ନହେଲେ ଉଡେଇ ପାରେ ନା।
ଆଚ୍ଛା।
ହଁ। ଆଉ ଗାଁ ରେ ସବୁ କିଏ ପର୍ବ ପ ଆମ ଗାଁ ରେ ତ ଏଠି ସବୁ ହୁଏ। ଆ ସରସ୍ଵତୀ ପୂଜା ହୁଏ, ଗଣେଶ ପୂଜା ହୁଏ। ଆଉ ଝିଅ ପିଲାଙ୍କର ଯୋଉଟା ବିଶେଷ ପର୍ବ ହଉଛି ଖୁଦରୁକୁୁଣି ଓସା ଆଉ ଜହ୍ନି ଓଷା, ଏ ଯଉ କୁମାର ପୂର୍ଣ୍ଣିମା। ସେ ଓଷଟା ବି ହୁଏ, ଆଉ ଆମ ଏଠି ଅଷ୍ଟମ ପ୍ରହରୀ ହୁଏ। ଏମିତିକି ସବୁ କିିଛି ହୁଏ। ଅଷ୍ଟମ ପ୍ରହରୀ ତ ଆମ ଏଠି ତିନି ଦିନ ଧରିକି ହୁଏ, ପ୍ରଥମ ଦିନଟା ରାତିରେ କଳସ ବୁଡେ। ଦ୍ଵିତୀୟ ଦିନ ଟା ଏମିତି କୋଡିଏ ପଚିଶ ଟା ଦଳ ଆସନ୍ତି ସବୁ ବାହାରୁ। ଅ ଆସିକି ଠାକୁରଙ୍କ ପାଖରେ ତାଙ୍କ ନାମ କୀର୍ତ୍ତନ ଧରନ୍ତି, ଶ୍ରୀ ଚୈତନ୍ୟ, ଶ୍ରୀକୃଷ୍ଣଙ୍କର ତାପରେ ରେ ଥାର୍ଡ ର ଯୋଉ ଥାର୍ଡ ଦିନ ଆମର କଣ ହୁଏ ନା ଏଇ ଯୋଉ ନଗର କୀର୍ତ୍ତନ ହୁଏ ଗାଁ ଗାଁ ବୁଲିକି ସମସ୍ତେ ହଁ, ଗାଁ ଗାଁ ବୁଲିକି ଏଇ ସମସ୍ତେ ଯୋଉ ଠାକୁରଙ୍କୁ ବୁଲାନ୍ତି ଆଉ ଯାହା ବି ସବୁ ଯୋଉ ଚକଲେଟ ଫକଲେଟ୍ ପଡେ ସବୁ ଯାହା ବି ଯାଇଥାଉ ଯାହା ଯେତିକି ପାଉ, ମୁଁ ତ ବେଶୀ ପାଏନି। ମୋ ସେଇ ଭାଇ ଭଉଣୀ ଯାହା ଯଦି ପାଆନ୍ତି ଖାଇଛି। ନହେଲେ ନାଇଁ ହୋଲି ବି ଆମେ ସମସ୍ତେ ମିଶିକି ଖେଳୁ
ଆଚ୍ଛା ନାଇ ଆମ ଗାଁରେ ବି ଅଷ୍ଟପହଁରି ହୁଏ ଦଣ୍ଡ ହୁଏ ଆମ ଗାଁ ରେ।
କଣ କହିଲେ?
ମୁଁ କହିଲି ଆମ ଗାଁ ରେ ବି ଅଷ୍ଟପହରୀ ହୁଏ ଦଣ୍ଡ ହୁଏ।
ହଁ ହଁ।
ଆଉ ଗଣେଶ ପୂଜାଟା ଟିକେ ଭଲସେ ହୁଏ ଆମ ଗାଁ ରେ, ବହୁତ ଅ ସତର ଅ ଅଠରଟା ଖଣ୍ଡେ ମେଢ ଆସେ, ଏକା ସାଙ୍ଗରେ ତାପରେ ବେଶ୍ ବିସର୍ଜନ ଦିନ ସବୁ ଡି ଜେ ଯାଆନ୍ତି ବାହାରୁ ବହୁତ ଭଲସେ ହୁଏ।
ପ୍ରାୟତଃ ମୁଁ ଶୁଣିଛି ଅ ସମସ୍ତଙ୍କ ଗାଁ ରେ ଗଣେଶ ପୂଜାଟା ବେଶୀ ଭଲ ହୁଏ କିନ୍ତୁ ଆମ ଏଠି ସରସ୍ଵତୀ ପୂଜାଟା ବେଶୀ ଭଲ ହୁଏ। କାହିଁକି ନା ଏଇ ଯୋଉ ଆମ ଅଷ୍ଟମ ପ୍ରହରୀ ଟା ହୁଏ ସେଇଟା ବହୁତ ଭଲ ଲାଗେ। ଗାଁରେ ଏତେ ଲୋକ କୋଉ ଦିନ ମିଶି ପାରନ୍ତିନି, ସେଇଦିନ ସବୁ ସବୁ ଲୋକମାନେ ଆସିଥିବେ ଗାଁରେ ଏକାଠି ହେଇକି କରିବେ ପୂଜା ପର୍ବ। ସବୁ ଭଲ ଲାଗେ ଆମର ତ ଯେତିକି ସବୁ ପର୍ବ ହୁଏ ସବୁ ଗାଁ ଲୋକ ଆସନ୍ତି ଯେତେକ ସବୁ ଲୋକ ଆମର ଗୋଟେ ଜାଗାରେ ଏକାଠି ହେଇକି ସବୁ ଜିନିଷ ପାଳନ ହୁଏ। ବିଶେଷ କରି ଖୁଦୁରୁକୁଣି ପୂଜାଟା ତ ଝିଅ ମାନଙ୍କ ପର୍ବ ନା, ସେମାନେ ସମସ୍ତେ ଏକାଠି ହୋଇକି ଆମେ ସବୁ ପାଳୁ, ମାସକ ପୂର୍ବରୁ ଏଇ ତ ଏବେ ଆସୁଛି ଏଇ ଅଗଷ୍ଟ ମାସରେ ଖୁଦୁରୁକୁୁଣୀ ଓଷା। ଆସୁଛି, ଆମର ବି ଏବେଠୁ ପ୍ରିପାରେସନ ଚାଲିଲାଣି ସମସ୍ତଙ୍କଠୁ ପଇସା ଆଦାୟ କରିବା। ସମସ୍ତେ ତ ଏକାଥରେ ପଇସା ଦେଇପାରିବେନି ନା ମାସକ ପୂର୍ବରୁ କହିଲେ ଆସ୍ତେ ଆସ୍ତେ ସମସ୍ତେ ଦେବେ। ତାପରେ ଏଇ ଯଉ ଠାକୁରଙ୍କ ପାଇଁ ଭୋଗରାଗ ହଉ ନଡ଼ିଆ ହଉ ସବୁ ଆଗ ଗୁରୁ ଯୋଗାଡ଼ ହେବ। ଆଉ ମୂର୍ତ୍ତି ଗଢା ହବ, ଆମର ଏଠି ପ୍ରାୟତଃ ଅ ମାନେ କେତ ମତେ ମିଶିକି କରନ୍ତିନି ଘରେ ଠାକୁରଙ୍କୁ ଯୋଉ ମୂର୍ତ୍ତି ଆଣିକି ପୂଜା କରନ୍ତି। କିନ୍ତୁ ଆମ ଏଠି ମିସ୍ତ୍ରୀ ଡକା ହେଇକି ଗଢା ହୁଏ, ଆଉ କାହିଁକି ନା ଆମ ସମସ୍ତେ ଏକାଠି ପୂଜା କରୁନା।
ହୁଁ ହୁଁ।
ଅ ମୂର୍ତ୍ତି ଡାକି ଗଢ଼ା ହୁଏ। ପୂଜା ହୁଏ, ମାସକ ଧରିକି ସପ୍ତାହର ପ୍ରତି ରବିବାର ମାନେ ପାଞ୍ଚଟା ରବିବାର ଏଥିରେ ପାଳନ ହୁଏ ଭାଇ ମାନଙ୍କ ପାଇଁ ଓଷା ହୁଏ। ଆଉ ସକାଳୁ ଉଠିକି ଯୋଉ ଦିନ ଫାଷ୍ଟ ରବିବାର ସେଦିନ ଆମେ ଯୋଉ ଗାଧେଇ ପାଧେଇକି ଯାଇଥାଉ ନଈ ପାଖକୁ ନଈରୁ ସେଠି କାଦୁଅ ଆଣି ପାଳରୁ ଠାକୁର ମୂର୍ତ୍ତି କରିକି ବାଲୁକା ପୂଜା କରୁ ତାପରେ ସେଠୁ ଭୋଗ ଖାଇକି ଆସିକି ଘରେ କଣଟା କିଛି ଖାଇକି ହଁ ତା ତାପରେ ଠାକୁରଙ୍କ ହାର ଫାର ସବୁ ମିଶିକି ଗୁନ୍ଥୁ ଯେତକ ସବୁ ଝିଅ ପିଲା। ତାପରେ ଠାକୁରଙ୍କୁ ପୂଜା କରିକି ତାପରେ ଏଇ ସନ୍ଧ୍ୟା ଟାଇମ ରେ ପ୍ରାୟତଃ ବର୍ଷା ହୁଏ କେବେ କେବେ ବର୍ଷା ହୁଏ ନହେଲେ ଏମିତି ଖରା ହୁଏ। ଆଉ ମନ୍ଦିର ଯାଉ ଆମ ଏଇ ଯୋଉ ଠାକୁରାଣୀ ମନ୍ଦିର ଅଛନ୍ତି ଗ୍ରାମ ଦେବତୀ।
ଆଜ୍ଞା।
ତାଙ୍କ ପାଖକୁ ଯାଉ ସେଠୁ ପୂଜା ସାରିକି ଆସିକି ଏଠି ରାତିରେ ପୂଜା ପୂଜି କରିକି ଭୋଗ ଖାଇକି ସମସ୍ତେ ନିଜ ନିଜ ଘରେ ଆଉ। ପୁଣି ନେକ୍ସଟ ରବିବାରରେ ଆସିଲେ ପୁଣି ଏଇଭଳିଆ ଚାଲେ। ପାଞ୍ଚଟା ରବିବାର ଏଇଭଳି ହୁଏ ଆଉ ଆପଣ ସେପଟେ ଖୁଦୁରୁକୁଣୀ ଏଇ ଏଇ ଓଷାଟା ଭାଇମାନଙ୍କ ପାଇଁ କରନ୍ତି।
ହୁଁ ହୁଁ।
ହଁ ଆଉ ଜହ୍ନି ଓଷା କରିଛନ୍ତି। ଜହ୍ନି ଓଷାଟା ହେଇଛି କୁମାର ପୂର୍ଣ୍ଣିମା ଓଷା ଯୋଉଟା କୁହନ୍ତି। ହଁ ଜହ୍ନି ଓଷାଟା ସେଟା ଆମ ଆମ ଏପଟେ ବି ହୁଏ ଜହ୍ନି ଓଷାଟା ବି ସେଇ ମୁଁ ଶୁଣିଛି ଭାଇମାନଙ୍କ ପାଇଁ କରନ୍ତି। ପ୍ରାୟତଃ ଆମ ଜେଜେମା ଏରକା କହନ୍ତି କି ଆଉ ଭଲ ବର ପାଇବା ପାଇଁ। ଆ ଭଲ ବର ପାଇବା ପାଇଁ କରିବୁ। ଆଉ କେତେକ ଝିଅ ମାନେ ଅଛନ୍ତି ମାନେ ପୁରା କାଷ୍ଟ ଉପାସ ରହିଯାଆନ୍ତି। ମାନେ ଖାଆନ୍ତିନି ପିଅନ୍ତିନି ପାଣି ବି ପିଅନ୍ତିନି।
ହଁ।
ମୁଁ ତ ରହିପାରୁ ନା ଦିନେ ସେମିତି ରହିଥିଲି ମୋ ମୁଣ୍ଡ ଫୁଣ୍ଡ କଣ ହେଇଗଲା ଗ୍ୟାସ୍ ଉଠିଗଲା। ମୁଣ୍ଡ ଗୋଟେ ବୁଲେଇଲା ଦେହ ଖରାପ ହେଲା ସେଥିରୁ ଘରୁ ମାମା ମନା କଲେ ତୁ ତ ରହିବନୁ ଆଉ ରହନି ମୁଁ ସକାଳୁ ଉଠିବି ବ୍ରସ କରିବି କି ନାହିଁ ଖାଇବି। ମତେ ଜୋର ଭୋକ ସେଇଥିପାଇଁ ମୋ କାସ୍ ଟା ଉପାସ ଦିନ ରହିଥିଲି କରିପାରିଲିନି ଏତେ ଏଥର ବି ଯାହାବି ଉପାସ ମାନେ ରହୁଛି ଖାଇକି କରୁଛି। ସେ ଠିକ ସନ୍ଧ୍ୟା ହବ କି ନାହିଁ ଆ ଆକାଶରେ ଚାନ୍ଦ ଉଇବ ସେତିକି ବେଳେ। ଏଇ ଯୋଉ ଜହ୍ନ ଟା ପୁରା ଗୋଲ ହେଇକି ସେତେବେଳେ ଆମ ଚଉଁରାରେ ଯୋଉ ଗୋଟେ ଅଛି ଆମର ସମସ୍ତେ ତ ନିଜ ନିଜ ଚଉରାରେ କରନ୍ତି ପ୍ରତ ଆମର ଆଉ ଗୋଟେ ଗୋଟେ ଚଉରା ହେଇଛି କି ଆମେ ସବୁ ଝିଅ ପିଲା ମାନେ ଆସିକି ମିଶିକି ସେଇଠି ପୂଜା କରୁ। ସେଇଠି ପୂଜା କରି ସାରିଲା ପରେ ଯେତେବେଳେ ଚାନ୍ଦ ଉଇଁଥିବ ଚାନ୍ଦକୁ ଅନେଇକି ଆମେ ଖଇ ଖାଉ ଆଉ ଯେତେକ ଆମେ ଯୋଉ ଠାକୁର ପାଖରେ ଭୋଗ ଟା କରୁ ସେ ଭୋଗଟା ପୁରା ଚାନ୍ଦ ଅନୁସାରେ ହେଇଥାଏ। ଚାନ୍ଦ ଯେମିତିକା ସେମିତି। ଆପଣ କେବେ କରିନାହାନ୍ତି?
ନା ନା ମୁଁ ସବୁବେଳେ ବାହାରେ ରହିଛି ନା ତ ମୁଁ କେବେ ବି
ଓ ହୋ ଆଚ୍ଛା ଆଚ୍ଛା।
କଣ ପାଇଁ କରନ୍ତି ବି ମୁଁ କେବେ ଜାଣିନଥିଲି ମୁଁ ଆପଣଙ୍କଠୁ ଏବେ ଜାଣିଲି। ଶୁଣିଥିଲି କି ଏମିତି ଏମିତି ହୁଏ ବଟ୍ ଏତେ ଭଲସେ ଜାଣିନଥିଲି ଆଉ।
ହୁଁ ହୁଁ।
ହଁ ଆପଣ ଜାଗର କରନ୍ତି ନା ନାଇଁ?
ହଁ ଜାଗର କରେ ସବୁ ଓଷା କରେ କିନ୍ତୁ ଉପାସ ରହିପାରେ ନା ଖାଇକି କରେ। ସେମିତି ଆମର ବି ସେ ଜାଗ ଆଗର ପୁରା ଜାଗର ତ ପୁରା ଏକର ମହାଦୀପ ଉଠିବା ପର୍ଯ୍ୟନ୍ତ ତମେ ଉପାସ ରହିଥିବ ସେମିତି ଯିଏ। କରନ୍ତି ପୁରା କାଷ୍ଟା ଉପାସ। ସେମିତି ତ କରେ ନା ମୁଁ ମନ୍ଦିର ଯାଏ। ମନ୍ଦିର ତ ପ୍ରବଳ ଭିଡ ରହେ ସେଇଦିନ, ମହାଦେବଙ୍କ ମନ୍ଦିର। ଶିବ ମନ୍ଦିର ଯିବୁ ଭୋଗ ରାଗ ନେଇକି ସେଠି ବି ଏମିତି କ୍ଷୀର ଢାଳିକି ଆସୁ ଆସୁ ନିହାତି ବାରଟା ଗୋଟିଏ ପରେ ବି ହେଇଯାଏ ଆମର ଏଠି ଏତେ ଲେଟ ହୁଏ।
ସେ ଭିଡ ଥାଏ ସେଥିପାଇଁ
ହଁ ଉ ପାଦୁକା ପାଇକି, ଯିଏ ଯାହା ଖାଆନ୍ତି ଖାଆନ୍ତି ନହେଲେ ସେମିତି ଉପାସ ରୁହନ୍ତି।
ପ୍ରାୟତଃ ପିଲା ଏଇ ଯୋଉ ପଣା ଖାଆନ୍ତି ଶାଗୁ ପଣା ଫଣା ଖାଇକି ରହିଯାଆନ୍ତି।
ମୁଁ ତ ପୁରା କାଷ୍ଟା ମାନେ ପୁରା ଉପାସ ଖାଲି ପାଣି ପିଏ ଟିକେ ଗ୍ୟାସ୍ ପ୍ରୋବ୍ଲେମ ଯୋଗୁଁ
ମୋର ବି ସେଇ ଗ୍ୟାସ ପ୍ରୋବ୍ଲେମ ଯୋଗୁ ମୁଁ ଉପାସ ରହିପାରେ ନା ବେଶୀ।
ମୁଣ୍ଡ ଫୁଣ୍ଡ ପିନ୍ଧିଲେ ବେଶୀ କଷ୍ଟ ହବ।
ହୁଁ
ଆଉ କଣ ଓସା କରନ୍ତି ଆପଣ?
ଆଉ ସେମିତି କିଛି ଉପାୟ ଓସା ଏମିତି କରେନି।
ଯିଏ କରୁଛନ୍ତି ନା ନାଇଁ ଶ୍ରାବଣ ମାସ।
ନାଇଁ ନାଇଁ ମୁଁ ସ ସେ ଓସା କେବେ କରିନୀ। ଯୋଉ ଷୋଳ ସୋମବାର ତ। ନାଇଁ ମୁଁ କେବେ କରିନି ଆମ ଏଠି କରନ୍ତି ଯେ ଝିଅ ପିଲା ପ୍ରାୟତଃ କରନ୍ତି ଷୋଳ ସୋମବାର କରିବେ ଆଇଁଷ ଫଇଁସ ଖାଆନ୍ତିନିି ଇଏ କରନ୍ତିନି। ଯିଏ ରହିପାରିଲା ସେ ତାରା କଲା ମୁଁ ଏତେ ବି ସବୁ ଉପାସ ସିଏ ରହିକି କରିପାରେନି।
ହୁଁ ହୁଁ
ଷୋଳ ସୋମବାର ଆପଣ କରନ୍ତି?
ନା ନା
ଆଉ କିଛି ଜାଣିଛନ୍ତି ତା ଇଏରେ
ନା ନା ସେ ବିଷୟରେ ବି ମୁଁ ଜାଣିନି ମୁଁ ଖାଲି ଜାଣିଛି ଯେ ହଁ ଷୋଳ ସମବାର କରନ୍ତି ବୋଲି।
ଓ ହୋ ଆଚ୍ଛା
ଓଡିଆ କଲଚର ମାନେ ଓଡିଆଙ୍କର ଯୋଉ ଓସା ଇଏ ହୁଏ ମୁଁ ମତେ ଏତେ କିଛି ଜଣା ନାଇ।
ହଁ ହଁ ଆଚ୍ଛା
ମୁ ଛୋଟ ବେଳୁ ବାହାରେ ରହିଛି ମୁଁ ଏବେ ଏବେ ହିଁ ମାନେ ଟିକେ ଟିକେ ଜାଣୁଛି ଆଉ କଣ କଣ ପର୍ବପର୍ବାଣୀ ହଉଛି।
ହୁଁ ହୁଁ
ନହେଲେ ମୁଁ କିଛି ଜାଣିନଥିଲି।
ହୁଁ ସବୁ ଜାଣିବା କଥା କଣ କେମିତି ପୂଜା ପର୍ବ। ଆପଣ ତ ବାହାରୁ ଅଛନ୍ତି ଜାଣନଥିବେ ଗାଁରେ ଥିଲେ ଏସବୁ ଜାଣିପାରନ୍ତି।
ଆଜ୍ଞା
ମୁଁ କହିଲି ଆପଣ ତ ବାହାରେ ରହୁଛନ୍ତି ନା ଜାଣିପାରୁନାହାନ୍ତି ଗାଁରେ ରହିଲେ ଏ ସବୁ ଜାଣି
ହଁ ଜାଣିପାରୁ ଜାଣିପାରୁ
ହୁଁ
ଆଚ୍ଛା ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା। ଧନ୍ୟବାଦ୍ ବହୁତ୍ କିଛି ଜଣେଇଲେ ଆପଣ ମତେ।
ହଉ ହଉ ଠିକ୍ ଅଛି ରଖୁଛି।
ଆଜ୍ଞା।